ହ୍ୟାଲୋ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ଭାଇ କଣ କରୁଛନ୍ତି?
ବସିଛି ଏମିତିକା ଆଉ।
ଆଚ୍ଛା ଆଚ୍ଛା ଆଉ କଣ ହାଲଚାଲ ଆପଣଙ୍କର?
ସବୁ ବଢିଆ ଏଇ ବର୍ଷ ଦଣ୍ଡନାଚରେ ଆସୁଛ କେ ନାଇଁ?
ଆରେ ହଁ ଯିବାକୁ ପଡିବ। କାରଣ ଦଣ୍ଡ ନାଚ ଆମ ଗଞ୍ଜାମର ପ୍ରସିଦ୍ଧ ପ୍ରସିଦ୍ଧ ଯାତ୍ରା ନା?
ହଁ। ଆସ ବୁଲାବୁଲି କରିବା ବହୁତ ମଜା ମସ୍ତି କରିବା ନା।
ହଁ ହଁ ଆରେ ଦଣ୍ଡ ଦଣ୍ଡ ଦଣ୍ଡଯାତ୍ରା ପର୍ବ। ପ୍ରତ୍ୟେକ ବର୍ଷ ଥରେ ଆସିଥାଏ ଏବଂ ଏହା କେବଳ ଗଞ୍ଜାମ ଜିଲ୍ଲାରେ ହି ହୋଇଥାଏ। ଏବଂ କନ୍ଧମାଳରେ କେ କେଉଁ କେଉଁ ସରରେ ହୋଇଥାଏ କିନ୍ତୁ ଗଞ୍ଜାମ ଜିଲ୍ଲାରେ ଏହା ବହୁତ ପ୍ରସିଦ୍ଧ ଅଟେ।
ହଁ ହଁ ସତ କହିଲୁ ନା? ଆଉ ଆମର ହିଞ୍ଜି କାଠୁ ଦୁଇ ପାର୍ଟି ଅଛି ସେ ଦୁଇ ପାର୍ଟି ରେ କରିବ ନା?
ହଁ ହଁ। ଆମର ହିଞ୍ଜୁଳି ଗାଟିରେ ଦଣ୍ଡନାଚ ଏକୋଇଶି ଦିନ ଧରି ଚାଲିଥାଏ। ଏବଂ ବଡ ପାର୍ଟି ସାନ ପାର୍ଟି ଦୁଇ ପାର୍ଟି ଧରି ଆସିଥାଏ।
ତମର ଭୟସ ଟା ଟିକେ ହଁ ତମେ ଠିକ କହିଲ।
ଆଚ୍ଛା ଆଚ୍ଛା ଆଉ ତୁମେ ବି ଦଣ୍ଡନାଚରେ ଆସୁଛ କି?
ହଁ ମୁଁ ଯିବିନି କେମିତି। ଆ ଏଇ ବର୍ଷ ଆମର ଦଣ୍ଡ ନାଚ ଆନାଉସୁ ପରା।
ହଁ ଠିକ କଥା କହିଲ। ଆଚ୍ଛା ଏ ବର୍ଷ ଦଣ୍ଡଯାତ୍ରାରେ ମୁଁ ଶୁଣିଥିଲି ହିଞ୍ଜିଲିକାଠୁ ସାନ ବାଟିରୁ କଆଟେ ଦୁଇଟି ପଞ୍ଚଦଣ୍ଡ ଅଛି।
ହଁ ଅଛି ନା ଦୁଇଟି ପ୍ଜର ଗୋଟେ ଆସିକା ର ଅଛି ଗୋଟେ ବଉଳ ଝୋଲରେ ଅଛି।
ନା ନା ବଉଳ ଝଳି ନହିଁ ସେଇଟା ଆମର ସିନ୍ଦୁରାପଲ୍ଲୀ। ଗୋଟେ ଆସିକା ଏବଂ ଗୋଟେ ସିନ୍ଦୁରାପଲ୍ଲି।
ଓ ହୋ ହୋ ହେ ସିନ୍ଦୁର ପଲ୍ଲୀ କି?
ହଁ ହଁ।
ଆହା ଆଉ ଏ ଏ ଆମେ ଏଇ ବର୍ଷ ନା ବହୁତୁ ଏଇ ବର୍ଷ ଟା ଯେମ ଯେମିତି ବି ହଉ ଆମେ ରାତିକି ରାତିକି ଯେମିତି ହଉ ଏକୋଇଶି କୋଡିଏ ଏକୋଇଶି ଦିନ ତ ଫାଷ୍ଟ ଦିନ ହବନି କି ଲାଷ୍ଟ ଦିନ ହବନି ଆଉ ଉଣେଇଶି ଦିନ ଯାକ ପୁରା ଯେମିତି ହଉ ଭୋଗ ସାରିବାକୁ ପଡିବ।
ହଁ ଠିକ ହଁ ଠିକ କଥା କହିଲ। କାରଣ ଆମ ହ ହିଞ୍ଜିଳିିକାଟ ଦଣ୍ଡ ଯାତ୍ରାରେ ପ୍ରଥମ ଦିନ ଭୋଗ ହୋଇନଥାଏ। ପ୍ରଥମ ଦିନ ଭବନି ରେ ଦ୍ଵିତୀୟ ଦିନରୁ ଶେଷ ଦିନ ପର୍ଯ୍ୟନ୍ତ ଆମେ ପ୍ରତ୍ୟେକ ରାତ୍ର ଭୋଗ ଖାଇବାକୁ ଯିବା। ତମେ ଆସିବ ନା ମୋ ସହିତ?
ହଁ ଯିବା ନା ଆମେ ବୁଲି ବୁଲି ଯୋଉ ଗାରେ ବି ପଡିବ ବୁଲି ବୁଲି ଖାଇବା ଆଉ ଯୋଉ ଗାଁରୁ ବି ଆମ ଗାଁକୁ ଆସିଥିବ ସେଇଟା ବି ଖାଇବା। ଭୋ ଭୋଗ ଆମେ ଏକୋଇଶ ଦିନ ଯାକ ଛାଡିବାନି ଆମେ
ହଁ ଠିକ କଥା କହିଲ ତୁମେ। ଆଉ ଏ ବର୍ଷ ମେରୁଜାତ୍ରାରେ କେମିତି କଣ ହବ ବୋଲି ଭାବୁଛ?
ବହୁତୁ ବଢିଆ ହବ ବା ମେରୁ ଯାତ୍ରା ନା ମେରୁ ଯାତ୍ରା ପୁରା ଅଲଗା ହବ ବହୁତୁ ମଜା ମସ୍ତି ସବୁ କରିବା କରିବ।
ଏବଂ ମୁଁ ତ ଶେଷ ଦିନ ଦଣ୍ଡ ଯାତ୍ରା ଦିନ ଅ ମୁଁ କଣ ଭାବୁଛି କି ଆମର ଯୋଉ ମେରୁ ଉ ପୂଜା ହଉନି କି
ହଁ।
ତାକୁ ମୁଁ ଆଗକୁ ଯାଇକି ଦେଖିବି କାରଣ ପ୍ରତ୍ୟେକ ବର୍ଷ ମୁଁ ଦଣ୍ଡ ଜାତ ତ୍ରା ଦଣ୍ଡ ଯାତ୍ରାରେ ମେରୁଦିନ ମୁଁ ଠିକ ସେ ଦେଖିପାରେ ନାହିଁ। ତେଣୁକରି ମୁଁ ଭାବୁଛି ଏଇ ବର୍ଷ ମେରୁଦରେ ଦଣ୍ଡ ଯୋଉ ମେରୁଯାତ୍ରା ହେବ ଯୋଉ ପାଟ ଭୁ ଭୁଗୁଦାକୁ ଉକୁଜା ଯିବ ସେ ମୁଁ ଆଗକୁ ଯାଇ ଦେଖିବି ବୋଲି ଭାବୁଛି।
ହଁ ଦେଖିବା ନା ଏଇ ବର୍ଷ ମୋର ବି ସେ ଇଛାଟା ଅଛି। ହଁ କଣ କରିବ ଏଇ ବର୍ଷ ଆମେ ବଡ ହେଇ ଆସିଲଣି ନା ଯେମିତି ହଉ ଆମେ ଦେଖିବାକୁ ପଡିବ। ଆମେ ନ ଆଗକୁ ନ ଗଲେ ଆଉ ଆମେ ପଛକୁ ଗ ରଖିଦେବା ଆମକୁ।
ହଁ ଠିକ କଥା କହିଲ। ଏବଂ ଏ ବର୍ଷ ଯୋଉ ଆମର ଯୋଉ ହିଞ୍ଜିଡିକାଠ ସାନ ପାଟିରେ ଅପେରା ମଧ୍ୟ ହୋଇଥାଏ। ତେଣୁ ଅପେରା ମଧ୍ୟ ଦେଖିବାକୁ ଯିବାକୁ ପଡିବ ଏ ବର୍ଷ।
ଅପେରା ବି ପୁରା ଏକୋଇଶି ରାତି ଯାହା ଦେଖିବା ନା ବୁଲି ବୁଲି।
ନା ନା ମୁଁ ଅପେରା ସତେ ଦେଖେ ନାହିଁ କିନ୍ତୁ ଶେଷ ଦିନ ଅପରା ଦେଖିବି ଟିକେ।
ଅ ଆମର ହଉଛି ମେନ ଆମର ହଉଛି ମଧ୍ୟମ ଲକ୍ଷ୍ୟ ଟା ହଉଛି ଆମର ଭୋଗ ଖାଇବ ବା ଆଉ ମା କାଳି ମାକାଳୀଙ୍କୁ ଦର୍ଶନ କରିବା ରାତିକି ଆଉ ସନ୍ଧ୍ୟା ବେଳେ ଆଳତି ଦେଖିବା।
ହଁ ଠିକ କଥା କଲ କାରଣ ରାତ୍ର ଭୋଗଟା। ମାଙ୍କର ଯୋଉ ପେଟରେ ଉ ମାଙ୍କର ଯୋଉ ରାତ୍ର ଭୋଗ ହୋଇଥାଏ ତାହା ଯେଉଁ ଘିଅର ହୋଇଥାଏ ନା ତା ଖାଇଲେ ପେଟ ଗୁଡେ ସଫା ହୋଇଯାଇଥାଏ। ଏବଂ ମାଙ୍କର ଯୋଉ ଯୋଉ ରାତ୍ରିରେ ଯୋଉ କାଳିକା ନାଚ ହୋଇଥାଏ। ତାହା ବେଶ୍ ପ୍ରସିଦ୍ଧ। ଏବଂ ସେଇ କାଳିକା ନାଚ ଦେଖିବାକୁ ହିଁ ଲୋକ ବେଶୀ ଭଲ ପାଇଥାନ୍ତି।
ହଁ ଆଉ ଏଇ ବର୍ଷ ରାକ୍ଷୀ ପୂର୍ଣ୍ଣିମା କେମିତି ଗଲା ତମର?
ରାକ୍ଷୀ ବୂଣ୍ଣିମା ତ ସେମିତି କିଛି ନାହିଁ ମୋର ଚାରୋଟି ଭଉଣୀରୁ ତିନୋଟି ଭଉଣୀ ଆସିଥିଲେ ଏବଂ ଗୋଟିଏ ଭଉଣୀ ବାହାର ରାଜ୍ୟରେ ଅଛି ସେ ବର୍ତ୍ତମାନ ସୁରତରେ ସୁରତରେ ଏବ ମଧ୍ୟ ଅଛି। ଆଚ୍ଛା ତୁମର କେମିତି ଗଲା ରାଖୀ ପୁର୍ଣ୍ଣମୀ?
ମୋର ଗୋଟିଏ ମୁଁ ତ ଏଇଠିକା ରହିଲି ଆଉ ଯାଇପାରିଲିଣି ଏଇ ଭଉଣୀ ସାଙ୍ଗରେ ଏକା ଗୋଟିଏ ରାକ୍ଷୀ ବାନ୍ଧିଦେଲି ଆଉ ସେଇ ଭଉଣୀକୁ ପଇସା ପଠେଇଦେଲି ଆଉ।
ଆରେ ରାକ୍ଷୀ ପୂର୍ଣ୍ଣିମା ରେ ପଇସା କିଏ ଦିଏ କି ଯାହାେଲେବି କଣ ଗିଫ୍ଟ କିଣିକି ଦେଇଦିଅନ୍ତି ନା। ପଇସା ଦେଲେ ଭୋ ପଇସା ଦେଲେ ଭଉଣୀର ମୁଁ ମୁଁ କହୁଛି ଶୁଣନ୍ତୁ ପଇସା ଦେଲେ ଭଉଣୀର ମନ କେବେ ମଧ୍ୟ ଭଲ ଲାଗିନାହିଁ ତେଣୁକରି କଣ ବି ଯଦି ଗିଫ୍ଟ ଟି ଆପଣ କିଣିକି ଦେଇଦେବେ ଭଉଣୀକୁ ତାହେଲେ ଭଉଣୀ ଭଉଣୀର ମନ ଅତ୍ୟନ୍ତ ଖୁସି ହେଯାଇଥାଏ।
ହୁଁ କଣ କରିବେ ମତେ କଣ ବାଛ ଆ ଆସିଲେ ସିନା ସେଇଥିପାଇଁ ମୁଁ ପଇସା ଦେଇଦେଲେ ତା ଯୋଉଟା ତାଙ୍କ ମନରେ କିଣିବେ ସେଇଟା ଖୁସି ତାଙ୍କର।
ଯଦି ତୁମକୁ ବାଛିବାର ଆସୁନାହିଁ ତାହେଲେ ମତେ କେବେ ପଚାରିବେ କାରଣ ଭଉଣୀର ମନ ମନରେ କେବେ ମଧ୍ୟ ଟଙ୍କାରେ ଟଙ୍କାର ଲୋଭ ନଥାଏ। ଯେହେତୁ ରାକ୍ଷୀ ପୂର୍ଣ୍ଣିମାର ମୁଖ୍ୟ ଲକ୍ଷ୍ୟ ହଉଛି ଯେ ଯୋଉ ରାକ୍ଷୀ ଯେଉଁ ରାକ୍ଷୀ ଭଉଣୀ ନିଜ ଭାଇ ହାତ ରାନ୍ଧିବ ତାର ସବୁବେଳେ ସୁରକ୍ଷା କରିବ। ଏହା ହିଁ ରାକ୍ଷୀ ପୂଣ୍ଣିବାର ମୂଳ ଲକ୍ଷ୍ୟ।
ଠିକ କହିଲେ।
ମୁଁ ତ ଭାବି ମୁଁ ତ ଭାବି ପାରୁନି ଏ ବର୍ଷ ରାକ୍ଷୀ ପୂର୍ଣ୍ଣମୀରେ ମୋ ଭଉଣୀମାନଙ୍କୁ ମୁଁ କଣ ଦେବି ବୋଲି
କଣ ଆଉ ଦେବେ ଭଲ ଜିନିଷ ଗୋଟେ ବଜାରକୁୁ ଯାଇକି ହୁଁ ନହେଲେ ତ ଆମେ କଣ କରିଚି ଭାବୁଛି ମୁଁ ବୁଲାବୁଲି କରିକି ନେଇ ନେଇ ଆସିଲେ ହବ ହୁଅନ୍ତା। ସେଇଟା ତାଙ୍କର ଗୋଟେ ମନ ଖୁସି।
ମୁଁ କଣ ଭାବୁଛି ନା ଯେ ଯୋ ଯୋଉ ରାକ୍ଷୀ ପର୍ଣ୍ଣିମି ଆସେ ଆସିବ ତ ଚାରୋଟି ଯା ଭଉଣୀ ଯେତେବେଳେ ରାକ୍ଷୀ ବାନ୍ଧିବେ ମୁଁ ଭାବୁଛି ଗୋଟେ ଗୋଟେ ପାଟ ଶାଢ଼ୀ ରାକ୍ଷୀ ରେ ମୁଁ ଗିଫ୍ଟରେ ଦେଇଦେବି।
ହଁ ସେମିତି କରିଦିଅ ତାଙ୍କ ମନ ଖୁସିରେ ଯୋଉଟା ବାଛିିକି ଆଣିବେ ସେଇଟା ଆଣିକି ଦେଇଦବ।
ହଁ ହଁ ମୁଁ ବି ସେଇଟା ହିଁ ଭାବୁଛି କାହିଁକି ନା ପାଟ ଶାଢୀ ପାଟ ଶାଢୀ ହିଁ ଆଜି କାଲି ହିଁ ସମସ୍ତଙ୍କର ପ୍ରିୟ ଏବଂ ଯେହେତୁ ସେ ମୋ ଭଉଣୀ ନା ତେଣୁ ଗୋଟେ ପା ମୁଁ ଗୋଟେ ପାଟଶାଢୀ ପାଟଶାଢୀ ଟିଏ ଦେଇଦେଲେ ସେମାନଙ୍କ ମନ ବହୁତ ଖୁସିହେଇ ଯିବ।
ହଁ ଠିକ କହିଲ ରାକ୍ଷୀ ପୂର୍ଣ୍ଣିମାରେ ଆଶା ରାକ୍ଷୀ ପୂର୍ଣ୍ଣିମାରେ ଲୁଗା ପଟା ଦେଲେ ହିଁ ଖୁସି।
ହଁ ଠିକ କଥା କହିଲ ଆଛା ଆଗକୁ ଗଣେଶ ପୂଜା ମଧ୍ୟ ଆସୁଛି। ମୁଁ କହିଲି ତୁମେ କଣ ଗଣେଶ ପୂଜାରେ ଗାଁକୁ ଆସିବୁନି କି?
ଗଣେଶ ପୂଜାରେ ମୋର ମେଇ ସେଇଟା ହିଁ ବଡ ଲକ୍ଷ୍ୟ ପରା ଗଣେଶ ପୂଜା ଆମର ଗାଁ ରେ ଆମର ହିଙ୍ଗଳି ବଡ ସାହି ରେ ଆମର ହଉଛି ମୁଁ ବି ମିଶିଛି ମତେ ବାରମ୍ବାର କହିସ କହିଲେଣି ଆସୁନୁ ଆସୁନୁ ମୁଁ କହିଲି ଏବେ ଛୁଟି ନାହିଁ ଏବେ ବି ଆସିଲି ମୁଁ ସମାନେ ଦି ମାସକୁ ଗଣେଶ ପୂଜାକୁ ଦଶ ଦିନ ଥିବ ଯିବି ବୋଲି
ହଁ ହଁ ଠିକ କଥା କହିଲ ଏବେ ଆସିକି କଣ କରିବ ଏବେ ଏବେ ଯଦି କାମ କରୁଛ କାମ କର ତେଣୁକରି ଗଣେଶ ପୂଜା ଦଶ ର ବାର ଦିନ ଥିବ ତୁମେ ଆସିବ? କାରଣ ଏବେ ଆସିଲେ ଅଯଥା ଟଙ୍କା ଟଙ୍କା, ହିଁ ଖର୍ଚ୍ଚ ହବ ଏବଂ ଗଣେଶ ପୂଜା କହିଲା ବେଳେ ଆଡକୁ ତୁମ ପାଖରେ ଟଙ୍କା ହେ କିଛି ନଥିବ।
ସେଇଟା ଗଣେଶ ପୂଜା ଇ ଆମର ସେଇ ସମୟରେ ଗଲେ ଏବେ ସବୁ ପେଣ୍ଡିଙ୍ଗ କାମ ଗୁଡାକ ସବୁ ସ କି ଏଇ ସମୟରୁ ପଳେଇବି।
ଆଚ୍ଛା ତୁମ ସାହିରେ ଯୋଉ ଗଣେଶ ମୂର୍ତ୍ତି ହୋଇଥାଏ ସେ ଗଣେଶ ଗଣେଶ ମୂର୍ତ୍ତି ଟା କଣ ନିଜେ ତିଆରି କରୁଛନ୍ତି କି? ନାଇ କିଣିକି ଆଣୁଛ ବାହାରୁ
ଗୋଟିଏ ଚାରି ପାଞ୍ଚ ବର୍ଷ କରାହେଲା ତାପରେ ପୁଣି ଏବେ ଆଉ ସେ ଭାଇ ଆଉ କର କରିଲେଣି ଆଉ ସମୟ ତାଙ୍କର ହଉନି ସେଥିପାଇଁ ବୋଲି ଏବେ ଇଚ୍ଛା ପୁର ଯାଇକି ଆଣା ହେଇଯାଉଛି।
ଓ ହୋ। କିନ୍ତୁ ଆମ ସେହିରେ ଯୋଉ ଅ ସତରରୁ ଅଠର ଫୋଟିଏ ଗଣେଶ ମୂର୍ତ୍ତି କରାଯାଉଛି ଆମର ଏଠି କାରିଗର ଆସିକି
କାରିଗର ଆସିଥାଏ ତିଆରି କରିଥାଏ, ଏବଂ ଆମେ ମଧ୍ୟ ଟିକେ ଟିକେ ସାହାଯ୍ୟ କରୁଛୁ। କାରଣ ବାହାରୁ ଯଦି କିଣିକି ଆଣିବା ଗଣେଶ ମୂର୍ତ୍ତି ତାହେଲେ ଦରଦାମ ର ଦରଦାମ ଅଧିକ ବଢି ଯାଇଥାଏ ତେଣୁକରି ନିଜେ ହିଁ ତିଆରି କରି ଦେଇଥାଉ ମତେ ଟିକେ ଶସ୍ତାରେ ହେଯାଇଥାଏ।
ବହୁତ ଖର୍ଚ୍ଚ ହଉଛି ବା ଛାଞ୍ଚ ତିଆରି ଫାଞ୍ଚ ତିଆରି, ସବୁ ହେଇକି ଆମକୁ ପଡିବ ଅତି କମ ଶସ୍ତା ଟା ପଡିଯାଉଛି ତିରିଶ ରରୁ ପଇଁତିରିଶ ହଜାର ପଡିଯାଉଛି।
ହଁ ହଁ ଠିକ କଥା କହିଲ ଆମକୁ ମଧ୍ୟ ଯାହାହେଲେ ବି ଯଦି ଆମେ ଗଣେଶ ମୂର୍ତ୍ତି ତିଆରି କରୁ ଆମକୁ ଯାହାେଲେ ବି ସତେଇଶି ରୁ ଅଠେଇଶିର ପଡିଯାଇଥାଏ। ତେଣୁକରି କଣ କରିବୁ ବାହାରେ ଯଦି କିଣିକି ଆଣିବୁ ତାହେଲେ ଆମକୁ ଅତି କମ ରେ ପ୍ରାୟ ଦଶ ହଜାର ଅଧିକ ଦେବାକୁ ପଡିବ। ତେଣୁକରି ଆମେ ନିଜେ ହିଁ ଏଠାରେ ତିଆରି କରିଦେଇଥାଉ।
ହଁ।
ଆଚଛା ଅନ୍ୟ କୌଣସି ପର୍ବପର୍ବାଣୀ ବିଷୟରେ ତମେ ଜାଣିଛ କି କଣ?
ମୁଁ ଜାଣିଛି ନା ଆଉ ଆମର ଏଇଠି ନୂଆଖାଇ
ହଁ ହଁ ନୂଆଖାଇ ତ ଗଣେଶ ପୂଜା ପରଦିନେ ହୋଇଥାଏ। ଏ ମୁଁ ଶୁଣିଥିଲି ଆଉ ଓଡିଶାର ଲୋକମାନେ ସେଇଦିନ କ୍ଷୀରି ପିଠା ଚାଉଳ ପିଠା ଇତ୍ୟାଦି କରିକି ଖାଇଥାନ୍ତି।
ସମ୍ବଲପୁର ଆଡେ ବହୁତ ଏ ତାଙ୍କୁ ମାନନ୍ତି
ହଁ ସମ୍ବଲପୁରରେ ତ ନୂଆଖାଇଦିନ ସମସ୍ତେ ଖ୍ଷିରି ପିଠା ପଣା ଏବଂ ନୂତନ ଅ କପଡ଼ା ଧାରଣ କରି ସେମାନଙ୍କର ଗୋଟିଏ ନାଚ ଥାଇଥାଏ ନାଚ ହୋଇଥାଏ ନାଚ ସଙ୍ଗୀତ ଇତ୍ୟାଦି ହୋଇଥାଏ ସେଦିନ
ହଁ।
ଆଚ୍ଛା ଆମର ଯୋଉ ଗଣେଶ ପୂ ଗଣେଶ ପର୍ବ ପରେ ଆମର ଯଉ ଆସିଥାଏ ମାଣବସା ଗୁରୁବାର ପୂଜା
ହଁ ମାଣବ ସାରେ ଚା ଚାରୋଟି କେବେ ଥାଉ କେବେ ଚାରୋଟି ଥାଉଛି କୋଉ କୋଉ ସବୁ ପାଞ୍ଚଟି ଥାଉଛି
ହଁ ହଁ। କେଉଁ ବର୍ଷ ଚାରୋଟି ପାଳ ପାଳି ଥାଏ, ଏବଂ କେଉଁ ବର୍ଷ ପାଞ୍ଚଟି ମାଣବସା ପାଳି ଗୁରୁବାର ପାଳିଥାଏ, ଏବଂ ସେ ଯୋଉ ଗୁରୁବାର ପାଳିରେ ଆମ ଆମର ତ ପୂଜା ଅଛି, ତମର ପୂଜା ନାହିଁ କି ମାନବସା ଗୁରୁବାର ପୂଜା?
ଆମର ଅଛି ଅଛି।
ଆଛା ଆଚ୍ଛା। ଆ ମୋ ମୋର ମା ସେ ଯେ ମାଣବସା ଗୁରୁବାର ଦିନ ବହୁତ ଆନନ୍ଦରେ ପୂଜା ପୂଜା ପାଠ କରିଥାଏ, ମା ଲକ୍ଷ୍ମୀଙ୍କୁ ଡାକିଥାଏ।
ହଁ।
ଆଚ୍ଛା କଣ କହିଲେ, କୁହନ୍ତୁ ଆଉ କଣ?
ସେଇଠି ଆମ ମା ସେଇଠି ଆମ କରିଲେ, ଲକ୍ଷ୍ମୀ ମା ବହୁତ ଖୁ ଆସିବେ ଘରକୁ
ହଁ- ହଁ ଠିକ କଥା କହିଲ। ଆ ଦୀପ ଆମର ଦଶହରା ପର୍ବରେ ତମେ କଣ କରିବ ବୋଲି ଭାବୁଛ? ହାଇଦ୍ରାବାଦରେ ରହିବ ନା ଆମର ଗାଁ କୁ ଆସିବ, କନକ ଦୁର୍ଗା ମନ୍ଦିର ମନ୍ଦିରକୁ ଯିବା ବୁଲିବାକୁ।
ଦଶହରାରେ ଗାଁକୁ ଯିବା ନା, କନକ ଦୁର୍ଗା ମନ୍ଦିର ସବୁ ପର୍ବପର୍ବାଣିରେ ମୁଁ ଯେ ମିତି ବି ହଉ ଛୁଟି କାଟିକି ଗାଁକୁ ଯିବି, ନହେଲେ ତ ପର୍ବପର୍ବାଣିରେ ଗାଁକୁ ନ ଗଲେ କି ମଜା।
ହଁ ଠିକ କଥା କହିଲ, କାହିଁକିନା ଆମ ଓଡିଶାରେ ତ ବାର ମାସ ତେର ପର୍ବ ହଉଛି ତ ପ୍ରତ୍ୟେକ ପର୍ବାଣୀ ଆସିପାରିବନି ନା ତେଣୁ ମୁଖ୍ୟ ମୁଖ୍ୟ ପର୍ବ ପର୍ବର ପର୍ବ ପର୍ବାଣୀ ଯୋଉ ପଡୁଛି, ସେଇ ପର୍ବପର୍ବାଣିୀରେ ଆସିବ।
ହଁ। ଆଉ ଦଶହରା ଦୀପାବଳି ଦଶହରା ଦୀପାବଳି କେ କେମିତି ଗଲା?
ହଁ ମୋର ବି ସେତେ କିଛି ଖାସ ନାହିଁ, ଆସ ତମେ ଦଶହରା ଦୀପାବଳି କୁ ଆସ ବହୁତ ଧୁମଧାମରେ ପାଳନ କରିବା।
କରିବା ହ- ହ ହଉ ଭାଇ ରହିଲି। ହଉ ଯାଅ, ମୋ ଘର କାମ ଘରେ ମତେ ଡାକିଲେଣି ମୁଁ ଆସୁଛି।
ହଁ ମୋର ବି ଘରେ ଡାକିଲେଣି, ମୁଁ ଆସୁଛି ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଭାଇ।